ବାନ୍ଧବୀ ପ୍ରଣାମ। ପ୍ରଣାମ ଶୁଭ ସକାଳ।
କଥା ଆସୁଛି।
ହଁ ଆପଣଙ୍କ କଥା ଟିକେ ଏତେ ଭଲ ଆସୁନି ତଥାପି ଆସୁଛି।
କଣ କରୁଥିଲେ?
ଏଇ ଟିକେ ଆଜି ଘରେ ଟିକେ ଅଧିକ କାମ ଲାଗିଯାଇଛି। ଟିକେ ସଫାସ୍ ହଁ ଆଜ୍ଞା। କୁହନ୍ତୁ।
ହଁ ହଁ ଟିକେ ବର୍ଷା ହଉଛି ତ ଅଧିକ ଆଜି।
ସେଆଡେ ହଉଛି ନା ବର୍ଷା।
ହଁ ପ୍ରବଳ ବର୍ଷା ଆଜି।
ଆଉ ନସୁବୁ ମୁଁ ମୋର ଗପି ଦଉଛି କଥା ହେଇଯାଉଛି ମୋର। ହେଇଯାଉ ଟାଇମି ଆପଣଙ୍କ କଥା କିଛି ବି ଆସୁନି।
ମୋ କଥା ଆପଣଙ୍କୁ ଆସୁନି।
ବର୍ଷା ତ କଣ ଲାଗି ରହିଛି ଆଜି ପୁରା ଭୋରୁ ପା ସାଢେ ପାଞ୍ଚ ଛଅ ରୁ ଆଉ।
ହଁ ପରା ଆଜି ବର୍ଷା କଥା କାହିଁ କହୁଛନ୍ତି।
ସୁନ୍ଦର ଦେ କଖାରୁ ଗଛ ମାଡିଛି।
ଆପଣଙ୍କ କଖାରୁ ଗଛ ଲାଗିଛି ଆଜ୍ଞା।
ଆପଣ ଆଜି ଖାଇଥିଲେ କଣ।
ମୋ କ ମୋ ବାର୍ତ୍ତା ଆପଣଙ୍କୁ ଶୁଭୁନି।
ମୁଁ କହିଲି ମୋ ବାର୍ତ୍ତାଟି ଆପଣଙ୍କୁ ଶୁଭୁନି?
ଆଉ। ଛୁଆ ଆଜି ସବୁ ସ୍କୁଲ ଯାଇଛନ୍ତି?
ହଁ ସବୁ ଯାଇଥିଲେ ଏବେ ଆସିଲେ ଆସିକି ଏ ଗାଧୁଆ ପଧୁଆ ସବୁ କରିକି
ଆଉ କେମିତି କଣ ଏ ସବୁ ଦିନ ଟା ଯାଉଛି ଆପଣଙ୍କର? କଣ ରୋଷେଇ ବାସ କରିବେ ମଧ୍ୟାହ୍ନରେ?
ମଧ୍ୟାହ୍ନରେ ଆଜି ହବ ଆମର କଲରା ଭଜା।
ନା ଆମର ଭାତ ହେଇଛି ଡାଲି ହେଇଛି। ଆଉ ଖଡା ଡଙ୍କ ଫୁଙ୍କ ସେ ଗୋଟେ ରାଇ ହେଇଛି ସବୁ ପଣସ ମଞ୍ଜି କଖାରୁ ଉଁ ଆଳୁ ସାରୁ ବାଇଗଣ ଫାଇଗଣ ପଡି ସେ ଗୋଟେ ରାଈ ହେଇଛି। ଆଉ ଶାଗ ଭଜା। ସରସ ଠିକି କଲରା କହୁଥିଲେ ମା। କରିବା ପାଇଁ ବର୍ଷା ପାଗ ପାଇଁ ହେଇ ଇଚ୍ଛା ହେଲାନି କଲରା କିଏ କରୁଛି।
ମୁଁ କହିଲି କଣ ବାରିରେ ଶାଗ ବୁଣିଛ ନା କିଣା ଶାଗ? ବାରିରେ ଶାଗ ନା କିଣା ଶାଗ?
ଆଛା। ଆହୁରି ତିନି ଦିନ ଧରି ଲାଗି ରହିବ ବା ମ ଏମିତି ବର୍ଷା ମେଘ ଲଘୁଚାପ ହେଇଛି ଯେହେତୁ ଚାରିଆଡେ ପାଣି ହେଲାଣି। ଆମେ ଘର ଭିତରେ ବନ୍ଦୀ ହେଇକି ତ ଅଛୁ ବାହାରର ଦୃଶ୍ୟ କିଛି ବି ଦେଖି ହଉନି।
ଆଜ୍ଞା।
ଆପଣଙ୍କ ଆଡେ ହଉଛି ନା?
ହଁ ପ୍ରବଳ ବର୍ଷା ସକାଳୁ ତ ଲାଗି ରହି
ବର୍ଷା ପାଗ ଦେଖିକି ପୁରା ନିଦ ଆସି ଯାଉଛି ଶୋଇବା ପାଇଁ ଇଚ୍ଛା ହଉଛି।
ହଁ ନିଶ୍ଚିତ। ବ ମୁଁ ତ ଭାବେ ବର୍ଷା ହେଲେ କି ଖାଲି ରୋଷେଇ ମୋତେ କରିକି ଦିଅନ୍ତେ କି ଯଦି ଖାଇ ଦେଇକି ଶୋଇ ପଡ଼ନ୍ତି ଆଉ ମୋତେ
ଆମେ ବର୍ତ୍ତମାନ ଖାଇକି ଆସିଲି। ଖାଇକି ଆସିକି ବିଶ୍ରାମ ନଉଥିଲି ମୁଁ କହିଲି ଦେଖିବ। ବାନ୍ଧବୀଙ୍କ କତିକି ଟିକେ ଫୋନ ଲଗେଇଦବା ଦି ଦିନ ହୋ ଫୋନ ଏଇ କରିମି। ପଖାଳ ଭାତ ଖାଇଲିି ତା ସହିତ ସାଲାଡ
ଆଉ ପାଣି କଖାରୁ ପତ୍ରରେ ଗୋଟା ଅପା କରିଥିଲେ ଭଲ ବେସର ଦେଇକି ସେ ଟେଷ୍ଟି ବଢିଆ ସ୍ଵାଦିଷ୍ଟ ହେଇଥିଲା ତାଠୁ ଖାଇକି ଔଷଧ ଖାଇ ଆପଣଙ୍କ କତିକି କଲ୍ କଲି ଆଉ।
ମୁଁ କହିଲି ଆପଣ ଆଜି ରାଇ କରିଥିଲେ?
ଆଉ ଆପଣଙ୍କ ଦୋକାନ ଖୋଲା ହବଣି ବଜାରରେ?
ହଁ ଉଁ ଏବେ ତ ସକାଳୁ ଖୋଲା ହେଇଥିଲା ଏବେ ତ ସ୍ୱାମୀ ଆସିଲେ ଘରକୁ।
ମୁଁ ମୁଁ ଇଆଡୁ ବାର୍ତ୍ତାଳାପ କରୁଛି ଯାହା ଆପଣ ଇଏ କରନ୍ତୁ।
ଆପଣଙ୍କ ବାର୍ତ୍ତାଟି ମତେ ଭଲସେ ଶୁଭୁଛି।
ନିଦ ମାଡ଼ିଲାଣି ପ୍ରବଳ ବେଗରେ। ଆପଣଙ୍କ ରୋଷେଇବାସ କେତେବେଳେ ଆରମ୍ଭ?
ଏଇ କାମ ସରିଲାଣି ଏବେ ଆରମ୍ଭ ହବ ଆଉ।
ହୁଁ। ଆଜି ଉଠିଲା ବେଳୁ ବର୍ଷା ଗାଧୋଇ ପାଧୋଇ ଠାକୁରଙ୍କ ପୂଜା ସାରି ବାପାଙ୍କୁ ଖାଇବାକୁ ଦେଇ ନିଜର କାମ ସାରି ରୋଷେଇ ଅଧା ପାଖେଇକି ନିଜେ ବସିଲୁ ଖାଇବା ପାଇଁ ଖାଇ ପିଇ ରୋଷେଇବାସ ସରିଗଲା ଆସିଲି। ଫୋନ୍ ଲଗେଇଲି ସେଟା କଥା ହେବା ଟିକେ ଯେହେତୁ ବର୍ଷାପାଗ ଅ ଭୀଷଣ ଯୋଉରେ ଆକାଶ ଘଟିଛି ବାଦଲ ଆପଣଙ୍କ କଥା କିଛି ମତେ ଶୁଭାଯାଉ ନାହିଁ।
ଏବେ ବି ସୁଦ୍ଧା ଆପଣଙ୍କ ମୋ ବାର୍ତ୍ତା ଶୁଭୁନି?
ତଟିଟା କାଇଁ କି ଖ ଖ ହେଲାଣି ଥଣ୍ଡା ବୋଧେ ଆସେ ଭୟଙ୍କର ନିଦ ଆସିଲାଣି ଏଇ ସମୟରେ ଗଛ ବୁଛ ଏତେ ସୁନ୍ଦର ଦେଖାଯାଉଛି ସବୁଜ କ୍ଷେତ୍ରରେ
ଆଜି ତ ପାଗ ହେଇଛି ଏମିତି ଏଇ ଖାଲି ଘରେ ଟିକେ ଛଣାଛଣି କରି ଖାଇବାକୁ ମନ।
ଗେଣ୍ଡୁ ଗଛ।
ଗେଣ୍ଡୁ ଗଛ ଲଗେଇଚନ୍ତି? ମୁଁ କହିଲି ଗେଣ୍ଡୁ ଗଛ ତଳି ପକେଇଚନ୍ତି? ଆଉ କଣ
ଓ ହୋ। ଆଉ ଆପଣଙ୍କର ବିଲରେ ଧାନ ଫାନ ବୁଣା ବୁଣି ହେଲାଣି?
ହ୍ୟାଲୋ।
ବର୍ଷ ମେ ବର୍ଷ କହିଛି ସତ କିନ୍ତୁ ଏ ବର୍ଷ ଶହେରୁୁ ଅଶୀ ସତକଡା ବର୍ଷା ହବ। ଏ ବର୍ଷ ଧାନ ଫସଲ ବାଗ ହବନି ସମାଚାର ରେ କହୁଥିଲା ଶୁଣିନ?
ଏବେ ବି ମୋ କଥାଟି ଆପଣଙ୍କୁ ଶୁବା ଯାାଉନି?
ଆଉ କଣ କୁହନ୍ତୁ ଦେଖିବ ଶୁଣିବା?
ମୁଁ କହିଲି ମୋ କଥାଟି ଆପଣଙ୍କ ଶୁଭ ଯାଉନି?
ଶାଶୁ ଶଶୁର
ହଁ ସମସ୍ତେ ଭଲ ଅଛନ୍ତି ତ।
ବହୁତ ସୁନ୍ଦର ଗୋଟେ ଅ ଚିହ୍ନା ଲୋକ କଥା ହେଇକି ବନ୍ଧୁ ହିସାବରେ ବହୁତ ଖୁସି ଲାଗିଲା ମୋତେ ଆନନ୍ଦ ଲାଗିଲା। କଥାକିଛି ମୁହୂର୍ତ୍ତ କଥା ହେଲା ପରେ ଆତ୍ମା କୁ ଶାନ୍ତି ଲାଗୁଛି। କାରଣ ବନ୍ଧୁ ମାନଙ୍କ ସାଙ୍ଗରେ କଥା ହେଲେ ମନ ଟା ଆପେ ଆପେ ଖୁସି ହେଇଯାଏ।
ଏଇ ତ ବର୍ଷା ଯୋଗୁରୁ ଏବେ ଟିକେ ସମସ୍ତଙ୍କ ଦେହ ଟିକେ ଅସୁସ୍ଥ ଥଣ୍ଡା ଫଣ୍ଡା ହେଇଯାଇ ଆଉ ଆପଣ କଣ କରୁଛନ୍ତି ବୋଧେ କାମ? ମୁଁ କହିଲି ଆପଣ କାମ କଣ କରୁଛନ୍ତି ବୋଧେ?
ଆମ ଗାଁ ମୋ ଶାଶୁଘର ପାଖାପାଖି ପୁରା। ବହୁତ ଅଳ୍ପ ବାଟ ଯେହେତୁ ମୋ ଶାଶୁଘର ଗାଁ ଛାଡି ଆସି କି ରହିଛନ୍ତି ଚାକିରି ଶଶୁର କରିଥିଲେ ବାହାରେ ଆସିକି। ସେଥିପାଇଁ ସେଇ ହିସାବରେ ଆମ ଘର ପୁରା ପାଖ ବାକି ଶାଶୁଘର କୁ ଆମ ଗାଁ ଦୂର କିନ୍ତୁ ଗାଁ । ରହୁନାହାନ୍ତି ଗାଁ ବିଷୟରେ ଆମେ କିଛି ମୁଁ କିଛି ଜାଣିନି ଆଉ କିଛି।
ଆମ ଗାଁ ରେ ଏବେ ଶନି ମନ୍ଦିର ନୂଆ ପ୍ରତିଷ୍ଠା ହେଲା ସେଇଠି ଆମର କଳସ ଯାତ୍ରା ହେଲା ତାପରେ ବହୁତ କୀର୍ତ୍ତନ ମଣ୍ଡଳୀ ବି ଆସିଥିଲେ କୀର୍ତ୍ତନ ପ୍ରିର୍ତ୍ତନ କଲେ।
ବି ମନ୍ଦିର ଅଛି।
କୀର୍ତ୍ତନ କଲେ ତାପରେ ପ୍ରସାଦ ସେବନ ହେଲା। ବହୁତ ଆଡମ୍ବରରେ ଟିକିଏ କରିଥିଲି। ମୁଁ ତ ଆଡମ୍ବରରେ ଟିକେ ବହୁ ମାନେ ଭଲ ସଜାସଜି ଟିକେ କରିଥିଲେ ତାପରେ ଏଁ ଆମର ଭା ଅନ୍ନ ହେଇଥିଲା। ଆ ତାପରେ ତ ଅ ମାନେ ତାପରେ ଡାଲମା ଖଟା ଆଉ ଶାଗ ମୁଗ ଆଉ ଆଉ ଏମିତି ଖିରି ଖିଚୁଡ଼ି ଏମିତି ସବୁ ପ୍ରକାରର ଅଁ ହେଇଥିଲା ମା
ସକାଳୁ ଠାକୁର ଫାକୁର ପୂଜାସାରି ଚା ପିଇବାକୁ ଭଲ ଲାଗେ ଆପଣଙ୍କୁ?
ହଁ ଏଇ ବର୍ଷା ପାଗ ହେଲେ ତ ଟିକେ ବେଶୀ ଆମର ଏଇ ଅ ନାଲି ଚାହା ବେଶି ଭଲ ଲାଗେ ଅଦା ଗୋଲମରିଚ ଆଉ ତେଜପତ୍ର ଟିକିଏ ପକେଇ ତାପରେ ଟିକିଏ କଳା ଲୁଣ ଏସବୁ ପକେଇକି ଚାହା ଟିକେ ପିଇଦିଏ ବାକୁ ଭାରି ଇଚ୍ଛା ହୁଏ।
ତ
ପିଏ ମଧ୍ୟ। ଭାରି ଭଲ ଲାଗେ।
ଓହୋ।
ସେଇଟା ଟିକେ ଦେହ ପାଇଁ ବି ଭଲ। କାରଣ ଆମର ଯୋଉ ଅଦା ଗୋଲମରିଚ ତେଜପତ୍ର ପକେଇକି ପିଇଲେ ଟିକେ ଥଣ୍ଡା କମିବ। ହ ଆଜ୍ଞା।
ଆଉ ଆପଣ ଗାଧା ପାଦା କରିକି ଖାଇ ପିଇ ବସିଚନ୍ତି। ରୋଷେଇ ତ ଡେରି ହେଇଥିବ ଆଉ।
ହଁ ଗାତା ହଁ ମୁଁ ରୋଷଇ ଭାତ ହେଇ ସାରିଲାଣି ଏ ଡାଲି ବସାଇଚି ତା ତାପରେ ଆମର ଟିକେ ନି ନିମ ପତ୍ର ଆଜି ଟିକେ ଭଜା ହବ। ବର୍ଷା ପାଗ ଯେହେତୁ ନିମପତ୍ର ଟିକେ ଭଜା ହେବ। ଆଇ ନ ତାପରେ ଏଇ ଟିକେ ଆମ ପୁଅ ଖାଇବନି ଆଳୁ ଭର୍ତ୍ତା ଟିକେ ହେବ। ବଡ଼ିଚୂୁରା ହେବ। ତାପରେ ବାରିରେ ଶାଗ ହେଇଥିଲା ଖଡା ଶାଗ ଆଉ ସେ ଯଉ କଣ
ଏ ପବିତ୍ର ପୁ ଆଷାଢ ମାସରେ ବଢିଆ ବଢିଆ ପର୍ବ ସବୁ ଅଛି। ଶ୍ରୀ ଜଗନ୍ନାଥଙ୍କର ଆଗକୁ ଆ ରାକ୍ଷୀ ପୂର୍ଣମୀ ଖୁଦୁରୁକୁଣି ଓଷା ଆଛା। ଆପଣଙ୍କ ଘରେ
କଣ ନି ନିଦ ଟିକେ ଭଲ ହେବ ଆଉ ଆଖି ପାଇଁ ଭଲ ନା।
ଭାଣୀଜି ଝିଅ ମିଶିକି ତାଙ୍କର ଦି ଜଣ କରନ୍ତି। ଇଏ ତ ଦି ଜଣ ଝିଅ ପିଲା ଆଉ ଝିଅ ପିଲା ନାହାନ୍ତି।
ହୁଁ ଘରେ କରନ୍ତି।
ହୁଁ।
ଆମର ବି ସେମିତି ଝିଅ ଆଜ୍ଞା ଏଇଠି ଝିଅ ସବୁ ମିଶିକି କରୁଥିଲେ ତାପରେ ସେ ଝିଅ ସବୁ ବାହା ହେଇଗଲାଠଉ ଆଉ ସେ ଛୋଟ ଝିଅଟା ତାକୁ ଟିକେ ମତେ ଆସେନି ମୁଁ ସେଥିପାଇଁ ଘରେ ଆଣିକି କରୁଛି ମୁଁ ବତେଇ ଦିଏ ସେ କରେ।
ହେଇଗଲା। ଯେହେତୁ ଆପଣ କୁ ଆପଣଙ୍କ ଆଡେ ରଥ ଟଣା ଯାଏ ରଥ ଭିଡା ଯାଏ ଆପଣ ଦେଖ ଦାରୁ ବାହାରିଥିଲେ ଆମେ ନିଶ୍ଚିନ୍ତ ଆମର ଯ ସୌଭାଗ୍ୟ ଥିବ ଆମେ ଯାଇକି ଦେଖି ଆସିବା ରଥଟଣା। ମତେ ବହୁତ ଭଲଲାଗେ କାହିଁ କିନା ଆମକୁ
ଯେମିତି କିି ଆମର ବାଲୁକା ପୂଜା କରିବା ତାପରେ ହେଲା ସୁଁ ଯଉସନ୍ଧ୍ୟାବେଳକୁ ଠାକୁର ଗ୍ରାମ ଦେବତା ତି ଙ୍କୁ ଗାଧେଇଦବା ଗାଧେଇ ଦେଲା ପରେ ତାପରେ ସନ୍ଧ୍ୟା ବେଳକୁ କୀର୍ତ୍ତନ ନ ମଣ୍ଡଳୀ ଡାକି ବ୍ରାହ୍ମଣ ଡାକି ପୂଜା କରି ବହି ବୋଲି ଏଇ ଭଳିଆ ଏମିତି କରନ୍ତି।